ହ୍ୟାଲୋ!
ହ୍ୟାଲୋ! ହଁ ଆଂଗ୍ ନମସାର, ମୋ କଥା ଶୁଣାଆଉଛି?
ଆଜ୍ଞା, ଶୁଣା ଯାଉଛି।
କଂ ବର୍ଷା ହଉଛି ଏବେ?
ଆଜ୍ଞା, ବର୍ଷା ତ ହଉଚି। ମୁଁ ଗଲେ ଆପଣଙ୍କ ଆଡେ ବର୍ଷା ହଉଛି?
ନିଜମା ଲିଅମା
ଓହୋ! ଆପଣ କଉଠୁ କହୁଥିଲେ?
ଭଲ ଅଛନ୍ତି, ଆପଣ?
ହଁ, ମୁଁବି ସେଇ ଭୁବନେଶ୍ଵର?
ହଁ, ସେଥିପାଇଁବର୍ଷା ଚାରିଆଡେ ଛାଡି ଜମା ଆଉ ଆମର ଏବେ ବ ଏବେ ବ ରିସେଣ୍ଟଲି ବରଗଡରେ ଅଛି। ନହେଲେ, ମାନେ ସୌଭାଗ୍ୟ ନଗରରେ ରୁହେ।
ଓ! ବରଗଡ଼ରେ, ମୁଁ ବି ସେଇ ପାଖାପାଖି ହି ରହୁଛି।
ଏବେ ଆପଣ କଣ ପଢୁଛନ୍ତି ନା ଯବ୍ କରୁଛନ୍ତି?
ନା, ନା, ମୁଁ ପଢୁଛି ଏବେ?
ହୁଁ, ହୁଁ କଣ ଗ୍ରାଜୁଏସନ୍ ନା ଆଉ କଣ?
ହୁଁ, ମୁଁ ଗ୍ରାଜୁଏସନ ଏବେ କରୁଛି।
ଓହୋ! ମୋ ମ୍ୟାରେ ତିନି ବର୍ଷ କମ୍ପ୍ଲିଟ ହେଲା। ଲା।
ଆପଣଙ୍କ ଆପଣଙ୍କର ତିନି ବର୍ଷ କମ୍ପ୍ଲିଟ୍ ହେଲା, ମାନେ ଗ୍ରାଜୁଏସନ୍?
ନାଇଁ, ନାଇଁ ମୋର ମୁଁ, ଦୁଇ ହଜାର ସେ ସତର ତରରେ ପାସ।
ଓ! ଦୁଇ ହଜାର ସତର ରୁ ପାସ୍। ଏବେ କଣ କରୁଛନ୍ତି?
ହଁ, କରୁନି ଆପ୍। ମ୍ୟାରେଜ ପୂର୍ବରୁ ଯବ୍ କରିୁଥିଲି। ଏବେ ଆଉ କର ନେହିଁ।
ଓହୋ! ହୁଁ ହୁଁ। ଆଉ ଆଜି, ନା, ନା, ନା, ମୁଁ କହିଲି ଆଉ ଆଜି କଣ ରୋଷେଇ କରିଥିଲୁ?
ହ୍ୟାଲୋ!
ଆଜି ଏବେ ଭାତ, ଡାଲି, ଆମ୍ବ ଖଟା, ଭେଣ୍ଡିଆଳୁ ଭଜା ହଁ, ଭାତ, ଡାଲି
ତମ ଭଏସ୍ ବହୁତ୍ କଟ୍ ହଉଛି। କଲ୍ ରିଜେକ୍ଟ ହେଇଯାଇପାରେ? ନେଟୱାର୍କ ବହୁତ ପ୍ରୋବ୍ଲେମ୍ ରହୁଛି?
ଓ!
ହଁ।
ମୁଁ କହିଲି ଭାତ, ଡାଲି ଆମ୍ବ ଆ ଆମ୍ବ ଖଟା ଆଉ ଲାଉସନ ନ୍ତୁଳା ହେଇଥିଲା। ମୁଁ ଲାଉ ସନ୍ତୁଳା ଖାଇନି?
ଓ ହୋ।
ଆପ ।
ମୁଁ ଆମର ଯେ ଭାତ, ଡାଲି ହଁ ମୁଁ ଆମର ଅଛି ଭାତ, ଡାଲି ଆଉ ଗୋଟେ ଭ ଜା ହେଇଥିଲା ଆଉ ସାଲାଡ଼ ହେଇଥିଲା। ସବୁଚି ତମ ମୋ ଭଏସ୍।
ହଁ ସାବ ବର୍ଷକୁ ଆଉ ଶୁଣା ଯାଉଛି।
ହୁଁ ହୁଁ।
ଏବେ ତ ବର୍ଷାକୁ ଗରମ ଖାଇବାକୁ ଇଚ୍ଛା ହବ।
ହଁ ଗରମ ଖାଇବାକୁ ଇଚ୍ଛା ହବ।
ହ ଆଉ ସବୁ ଭଲ ଘରେ ସମସ୍ତେ ଭଲ ଅ
ହଁ ଘରେ ସମସ୍ତେଭଲ ଅଛି।
କିଏ କିଏ ରହୁଛନ୍ତି ଆପଣଙ୍କ ଘରେ? ହଁ ସମସ୍ତେ ଭଲ ଅଛ
ଅ ଆମର ଘରେ ବା ପା ମାମା ଆଉ ଜଣେ ବଡ ଦିଦି ଅଛନ୍ତି ଆଉ ମୁଁ।
ଓ ହୁଁ ହୁଁ। ଏବେ ସମସ୍ତେ କଣ କରୁଛନ୍ତି ବସିଥିବେ ଆଉ।
ନାଇ ଏବେ ଏବେ ରୋଷେଇ ଚାଲିଛି ଦି ଦି କହିଲେ କଣ ମୋର ଟିକେ ପୋଡ଼ ପିଠା ଖାଇବାକୁ ଇଛା ହଉଛି ତ ମାମା ଯାଇଛନ୍ତି ପୋଡ ପିଠା କରିବାକୁ ଟିକେ ଆଉ।
ହେଲେ ରାତିରେ ସା ରହିବ ଏବେଠୁ କଲେ। ସଖାଳେ ତାପରେ କଢା ହବ ଆଉ। ଦି ଆ ଦି ଦି ପଢୁଛନ୍ତି ମ୍ୟରଜ କଲେ?
ନା ନା ସିଏ ଏବେ ତାଙ୍କର ଜବ କରୁଛନ୍ତି।
ଓହୋ ଆଜ୍ଞା। ହୁଁ ହୁଁ ଆପଣଙ୍କର ମାନେ ବାବା ହେରିକା କେତେ ଭାଇ? ଭଉଣୀ କେତେ ଭାଇ ଭଉଣୀ?
ବାବା ହାରିକା ହେଉଛନ୍ତି ଚାରି ଭାଇ। ଆମର ଚାରି ଭାଇରୁ ତିନି ଆମର ଚାରି ଜଣକଙ୍କର ଏଠି ସମସ୍ତେ ରହୁଚୁ ଏଠି ବିଜନେସ୍ ଆମ ସମସ୍ତଙ୍କର।
ଓହୋ ପାଖାପାଖି ସମସ୍ତେ ଲ ରହୁଛନ୍ତି।
ନା ନା ଆମର ଅଧା ରହୁଛନ୍ତି ଶହିଦନଗରରେ ଆ ଆଉ ଆଉ ଜଣେ ରହୁଛନ୍ତି ବମିଖାଲରେ।
ଆମର ବି ଏଠି ପାଞ୍ଚ ଜଣ ଜଣେ ସୁନ୍ଦରପଦା ଜଣେ ଯୋଉ ଟଙ୍କ ପାଣି ରୋଡ଼ ଯୋଉ ସାଇବାବା ମନ୍ଦିର ଆମେ ଦି ଜଣ ଏଇଠି ଆଉ ଉତ୍ତରାରେ ଜଣେ। ହୁଁ ଆଗରୁ ଏକାଠି ରହୁଥିଲେ। ଏବେ ଆଉ ଉଁ ସମସ୍ତେ ରହିବା ପସିବୁଲ ନୁହଁ ନା।
ହୁଁ ହୁଁ।
ଗହଳି ହଉଛନ୍ତି ଆମର ଆମର ଟୋଟାଲ ଦାଦ ମାନେ ଛୁଆ ମାନେ ଛଅ ପୁଅ ଚାରି ରି ଝିଅ।
ଓହୋଃ ବାପରେ।
ସମସ୍ତଙ୍କର ଗୋଟେ ପୁଅ ଗୋଟେ ଝିଅ। ହୁଁ ମାନେ ସବୁ ଦାଦା ମାନଙ୍କର ମିଶେଇକି।
ହୁଁ ହୁଁ ସବୁ ଏକାଠି ରହୁଥିଲେ।
ଏକାଠି ରହୁଥିଲୁ ହଁ ଏବେ କିଛି ବର୍ଷ ହେଲା ମାନେ ଅ ସମ୍ ଏତେ ଛୁଆ ହେଲେ ନା ପାଠ ପଢା ପଢି ଏକା ଅସୁବିଧା ହେଲା ଏବେ କିଛି ବର୍ଷ ହେଲା ମାନେ ଘର କର ହେଇଛି କିନ୍ତୁ ସବୁବେଳେ ଏ ଘରକୁ ଆସିଥିବେ ସମସ୍ତେ ସବୁ। ସବୁବେଳେ ସନ୍ଧ୍ୟାବେଳେ ଗନେ ଏଠି ଗହଳି।
ଓ ହୋ ହୁଁ, ହୁଁ,
ଗାଁ ରେ ବା ଆଗରୁ ରହୁଥିଲେ ବଡ ବାବା ହେରିକା କିନ୍ତୁ ଏବେ ପୁରୁଣା ଘର ହେଲାଣି ନା ଭଙ୍ଗା ହେଇଛି ଏବେ ନୂଆ ତିଆରି ହବ। ତିଆରି ବହୁତ ଦିନୁ ହେଲାଣି, ସେଥିପାଇଁ ନୂଆ ତିଆରି ହେଲେ ସେଆଡେ ରହିବୁ କେଇଠି ରହିବୁ ତିଆରି ଗ ଗାଁ ରେ ଘରଟେ ଗୋଟେ ନିହାତି ଦରକାର ନା! ତ ସେଥିପାଇଁ ସେଠି ତିଆରି ହେଲେ ସେଇଠିକି କରାହେବ କିନ୍ତୁ ଏଇଠି ରହିବେ ସମସ୍ତେ ଆଉ ଇଆଡେ।
ହୁଁ, ମୁଁ କହିଲି ଆଉ ଆପଣ ପ୍ଲସ୍ ଥ୍ରି କେବେ ମାନେ ଗ୍ରାଜୁଏସନ୍ କମ୍ପ୍ଲିଟ୍ କୋଉଁ ଇୟର କରିଥିଲେ?
ମୋର ଟୁ ଥାଉଜାଣ୍ଡ ସେଭେଣ୍ଟିନରେ ଗଲି। ମୋର ପ୍ଲସ ଟୁ ଆଟସ ନାଇଁ ଆର୍ଟସ ସ୍ମରଶ୍ରୀ,
ଓ ଆର୍ଟସୁଣିଥିଲି ସେତେବେଳେ ଭଲ ଥିଲା ତିନି ବର୍ଷ। ଆଉ ମୋର ସାଇନ୍ସ।
ଆଉ ମୋର ଏଇ ବିଜେବି ରେ ହେଇଯାଇଛି ମୁଁ ସବୁବେଳେ ସାଇକେଲ ନେଇକି ପଳେଇବି
ଓ ବିିଜେପି କଲେଜ ଷ୍ଟୁଡେଣ୍ଟ।
ମୋର ପ୍ଲସ୍ ଟୁ ପ୍ଲସ୍ ଥ୍ରୀ
ଓ ହ ହ ଭଲ ବିଜେପ କଲେଜ ଭଲ ଥିଲା। ସେ ଟାଇମୀରେ ଏବେ ଟିକେ ନା ବହୁତ ଖରାପ
ଏବେ ହଁ ଏବେ ଡିଷ୍ଟର୍ବାନ୍ସ ବେଶୀ ହଉଛି। ସେତେବେଳେ ବି ତ ଯୋଉ ପଲିଟାକାଲ ପଲିଟିକସ ଇଏରେ କଣ କହିଲେ?
ହଁ ହ
ଏ ଯୋଉ ବେଶୀ ହଁ ହଁ ହଁ ସବୁବେଳେ ଝଗଡା ଫଗଡା ବେଶୀ ହେଲା ଉ ମୁଁ ଥିଲା ବେଳେ ତ ଗୋଟେ ବର୍ଷ ବୋଧେ ହେଇଥିବ ଇଏ କଣ କହିଲେ ଇଲେ ସନ ଇଲେ କେସନ୍ ନହେଲେ ସବୁ ବର୍ଷ କେନ୍ସ ଲେହେଇଯାଏ ଏଇ ଝଗଡା କିଏ କାହା ବମ୍ ଫୋପାଡି ଥିବ। କି କଣ କରୁଥିବ ଏଇଥିପାଇ ପୁରା କ୍ୟପିନିଗ ହାରିକ କରା କରି ପଇସା ଖର୍ଚ୍ଚ କରା କରି କରିବା ଆଉ ବେଶୀ ଦିନ ନଥିବ କ୍ୟାନସଲ ହେଇଯିବ।
ଓ ହୋ ହଁ
ହୁଁ ହୁଁ
ହଁ ମୋ ତାପରେ କଣ? କହିଲେ ଗ୍ରାଜୁଏସନ ପରେ କଣ? କ
ମୁଁ ଗେମେ ଗ୍ରାଜୁଏସନ ପରେ ପ୍ରାଇଭେଟରେ ଜବ୍ କରୁଥିଲି। ଏନେଜିଓ ରେ କିନ୍ତୁ ମୋର ଏମ ଏସ୍ ଡବ୍ଲୁ ପ୍ରତି ଇଚ୍ଛା ଥିଲା ନା ତ ମୁ ଏନେଜିଓ ଲାଇନ ରେ ଯାଇଥାନ୍ତି। ଏମ ଏସ୍ଡ୍ଦବ୍ଲୁ ସେତେବେଳେ ମାନେ ପସିବୁଲ ହେଲାନି ଟିକେ ଫାଇସିଆଲ୍ଲେ ପ୍ରୋ ବ୍ଲେମ୍ ସେତେବେଳେ ଥିଲା। ତାପରେ ପକେଇଥିଲି ବେ। ଗୋଟେ ଥର ଆସିଲାନି ବାଣୀ ବିହାରରେ ସେଥିପାଇଁ ତାପରେ ଆଉ କରିନି ହଁ ଡିଷ୍ଟାନ୍ସ ରେ କରିବି ବୋଲିକା ଏପଟେ ଯୋଉ ଜବ ହେଟାକୁ ଗଲି ଆଉ କରିହଲାନି ଏମ୍ ଏସ୍ ଡବ୍ଲୁ ନହଲେ ମୋର ଗ୍ରାଜ ଇଏ ଥିଲା ଅନର୍ ସୋ ସୋସିଲୋଜି ଜାଣିଥିବେ
ହଁ ସୋସିଓଲଜି ହଁ
ତ ମୋର ଏନଜିର ଲାଇନ ରେ ଥିଲା ଏପଟର ଲାଇନ ରେ ଥିଲା। ସେଥିପାଇଁ ସୋସିଆଲଜି ନେଲି ଜବ୍ ଗୋଟେ କରୁଥିଲି ବି ଭଲ କ ଭଲ ଇଏରେ ସେ ଚିଲଡ୍ରେନ୍ ଅଛି ଗୋଟେ ଜିଓ ଇଏ
ଓ ମାନେ କଣ? ଉପରେ କାମ କଣ?
ସବୁ ଡାଟା ମାନେ ବାହାରୁ ଯାହା ଡାଟା ଆସିବ ମୁଁ ରିସିଭ କରିବି। ମାନେ କୋଉ କୋଉ ଏରିଆର ଡ଼ା ତେନ୍ ଥ୍ରୁ ଉପରେ ନା ହଲ ଇରେ ବୁଝୁଥିଲୁ କେତେବେଳେ ଫିଲ୍ଡ ରେ ଯାଇକି କାମ କରୁଥିଲୁ ତାପରେ କେତେବେଳେ ଆସିକି ରୁମ ମାନେ ହଁ ସଟର ସଣ୍ଡେ ବନ୍ଦ ରୁହେ ଅନ୍ୟ ବାକି ଟାଇ କାମ ଚାଲେ ଆଉ ଭଲ ଥିଲା ସେଟା ଏବେ କିନ୍ତୁ ଯ ଗଭର୍ମେଣ୍ଟ ଯୋଉ ଚେଞ୍ଜ ହେଲା ପରେ ଧୀରେ ଧୀରେ ଏବେ ସବୁ ଡାଉନ୍ ଏବେ ନୁହଁ ସେତେବେଳେ ଦଶ ବର୍ଷ ବାର ବର୍ଷ ତଳେ କଥା କହୁଛି ମୁଁ
ଦଶ ବର୍ଷ
ହଁ ସେତେବେଳଠୁ ଟିକେ ଟିକେ ହଁ ସେ ଆଠ ନଅ ବର୍ଷ ତଳଳେ କଥା କହୁଛି ସେତେବେଳେ ଧୀରେ ଧୀରେ ଡାଉନ ଥିଲା ନହେଲେ ଏନ ଜଜିଓ ସେତେବେଳେ ବହୁତ ଭଲ ଚାଲିଥିଲା ଏବେ ଅପେକ୍ଷା ନେଲେ ଯିଅ ଚେକ୍ କରି ଭଲ ହେଇଯିବ ସେଇଟା ବି ମୁଁ ଶୁଣିବାକୁ ମଝିରେ ପାଉଥିଲି। ଯେ ଏଇଟା ବନ୍ଦ ହେଇଯାଇଛି।
କଣ ଏନଜିଓଟା?
ହଁ ସେଟା ପଚାରିିଡେ ଅଛି ଇଣ୍ଡିଆ ସାରା ଇଣ୍ଡିଆ ବାହାରେ ବି ଅଛି ମାନେ ସେଇଟା ଆମର ସେତେବେଳେ ଯୋଉ ଫନି ଫନି ହଉଥିଲା ସେତେବେଳେ ସମସ୍ତଙ୍କୁ ବହୁତ ଜିନିଷ ବଣ୍ଟା ହୁଏ ସେଗୁଡା ସବୁ ଆମେ ଯାଇ ବାହ ବାଣ୍ଟିବୁ ତାପରେ ସେଟା ଆସ ଏଣ୍ଟି କରାହବ ନା ସବୁ ଏଣ୍ି କର ହବ କେ କାହାକୁ କେତେବେଳେ କୋଉ ଜାଗାକୁ ଯିବ ପୁରୀରେ ହେଇଥିଲା ନା ଗୋଟେ
ଁ ଏଇଟା ମାନେ ରିଲିଫ ଏଇଟା ଗଭର୍ଣ୍ଣମେଣ୍ଟ ତରଫରୁ ଦିଅନ୍ତି ପ ବନବୁ
ହଁ ଗଭର୍ଣ୍ଣମେଣ୍ଟ ତରଫରୁ ନୁହଁ ଏଟା ପ୍ରାଇଭେଟ ବନିଟା ହୁଁ ତ ଏଇଟା ଦିଆ ହୁଏ ସେତେବେଳେ ରିଲିଫ ଦିଆ ହଉଥିଲା କେତେବେଳେ କଣ ହବ ସବୁବେଳେ ଏଇଠିକ ସେଇଟା ପଛରୁ ଜାଣିଲି ଯେ ଭାଙ୍ଗି ଯାଇଥିଲା
ହଁ ମତେ ଲାଗିଲା ବୋଧେ ଗଭର୍ଣ୍ଣମେଣ୍ଟ ତରଫରୁ ଦିଅନ୍ତି ଆପଣ ମଙ୍କୁ କଣ୍ଟ୍ରାକ୍ଟ ଆପଣ ନେବେ
ନଁ ଏଇଟା ପ୍ରାଇଭେଟ ଥିଲା ସମ୍ପୂର୍ଣ୍ଣ ଏଟା ପ୍ରାଇଭେଟ ଥିଲା ମାନେ କେତେ କେତେ ଲୋକ ଫଣ୍ଡିଙ୍ଗ ଦଉଥିବେ କିନ୍ତୁ ଏଇଟା ହେଲା ଇଣ୍ଟରନ୍ୟାସନାଲ ବାହାରୁ ସବୁ ଫଣ୍ଡି ଆସେ
ହ ହଁ ବରଗତର ଥିଲା ଆଉ ଇଣ୍ଟରନ୍ୟାସନାଲ୍ ଉପରେ ବି ଇଣ୍ଟରନ୍ୟାସନାଲ୍ ବାହାରେ ବି
ହଁ ବାହାରେ ଥିଲା ଭଲ ଫଣ୍ଡିଙ୍ଗ ଆସେ ଲୋକମାନାନଙ୍କୁ ବହୁତ କିଛି ଦିଆ ହୁଏ କିନ୍ତୁ ବହୁତ ବାଟ ଥିଲା ସେଇଟା କୋଉଠି ଥିଲା କହିଲେ ନାଲକୋ ଛକ ପାଖାପାଖି ଥିଲା ବହୁତ ବା
ହଉ ଟାଇ ମୁଁ ରଖୁଛି ଆଉ
ରଖୁଛି ହଁ ଆପଣଙ୍କୁ ଫୋନ କରନ୍ତୁ
ଆଜ୍ଞା